ହ୍ୟାଲୋ। ଆଉ କଣ ସବୁ ଭଲ ତମର?
ହଁ ଭଲ।
ଆଉ କଣ କରୁଚ ଏବେ?
ଏବେ ଏଇ ଏଇଠି ବସିଛୁ ଆମର ପରିବା କଟା ହଉଛି ଶାଗ କଟା ହଉଛି ଏମିତି ଆଉ।
ଆଛା ସକାଳୁ କଣ ଚାହା ଫାହା ପିଇଲେଣି ନା।
ହଁ ଚା ଖିଆସଇିଲାଣି।
କି ଚା ପିଏ ତୁମର?
ଆମର କ୍ଷୀର ଚାହା ହୁଏ। ନାଲି ଚା କେତେ ହୁଁ ବିସ୍କୁଟ୍ ଖିଆଯାଏ ମିକସଚର ଖିଆଯାଏ।
ଚା ରେ କଣ ମିକ୍ସଚର ଖାଉଛ ବା?
ଟିକେ ଭଲ ଲାଗେ ଆଉ।
ଓହୋ ମିକ୍ସର ପକାନ୍ତି ରାଗ ରାଗ ଲାଗିବ ଟିକେ। ହୁଁ ଆଉ ଆଜି କୁଆଡେ ଯିବାର ଅଛି ନା ଘରେ ରହୁଛ?
ନା ଆଜି ଯିବୁ ଟିକେ ବୁଲିବା ପାଇଁ ଏଠିକେ ପାର୍କ ଯିବୁ ଟିକେ ବୁଲିବା ପାଇଁ।
କେତେବେଳେ ଚାରିଟା ବେଳେ ଯିବ।
ହୁଁ।
ଉଁ ଆଉ ଆଜି ରୋଷେଇବାସ କଣ ଆଇଟମ ତମର?
ଆମର ଆଜି ଚିକେନ ହବ।
କଣ ଦେଶୀ ନା ବଏଲର?
ଆମର ଦେଶୀ କୁକୁଡ଼ା ଆସିବ।
ଆଚ୍ଛା। ଆଉ ମୁଁ କହୁଥିଲି କଣ ଆଉ ତମର ସେଥିପାଇଁ କଣ ସବୁ ତମ ବାଡିରେ ସବୁ ଗଛ ଫଛ ଲଗେଇଛ।
ହଁ ବିଭିନ୍ନ ପ୍ରକାର ଗଛ ଲାଗିଛି ପରିବା ଗଛ ସବୁ ମାନେ ଆମ ବାଡ଼ିରେ ଲାଗିଛି ଆମ୍ବ ଗଛ, ନଡ଼ିଆ ଗଛ, କଦଳୀ ଗଛ କାଜୁ ଗଛ ଆଉ ପଣସ ଗଛ। ଏମିତି ବିଭିନ୍ନ ପ୍ରକାର ଗଛ ଅଛି। ଆମର ଯୋଉ କୋଳି ଗଛ ନୁହଁ ଯୋଉ ବରକୋଳି ଗଛ ଯୋଉ ନାଡି କୋଳି ଆସେ। ବଜାରରେ ବିକ୍ରି ହୁଏ ସେ ଗଛ।
ଆଚ୍ଛା ଆଚ୍ଛା। ଆଉ ଏତେ ଗ ହୁଏ ତ ପାଇବ ତ
ହଁ।
ହଉ ଆମେ ଗଲେ କେବେ ଦବୁନା କିଛି ପ ସେ
ଯେତେବେଳେ ହଁ ଯେତେବେଳେ ଯାଆ ବାହାରିବ ଦିଆ ହବ।
ଆଚ୍ଛା ଆଚ୍ଛା ଆଉ। ତାହେଲେ ଆଜି ତମର ଚିକେନ କରୁଚ ନାଇଁ।
ହଁ ଆଉ ହଁ କୁହ।
ତମର କଣ ଚାଷ କର ସବୁ।
ଆମର ଚାଷ ହୁଏ ଧାନ ଚାଷ ହବ। ବର୍ଷା ଦିନରେ ଆଉ ଖରା ଦିନରେ ମୁଗ ବିରି କୋଳଥ। ଆଉ ମାଣ୍ଡିଆ ଏମିତି ଚାଷ ହୁଏ ଆଉ। ତାପରେ ପରିବା ଚାଷ ହବ।
ଯୋଉ ମାଣ୍ଡିଆ ଚାଷ କର ତମେ ନିଜେ ଖାଅ ନା ବି।
ବିକ୍ରି ହୁଏ ବି ଖାଉ ମାଣ୍ଡିଆଟା ସକାଳୁ ଖାଇଲେ ଭଲ ହ ଆଉ ହଁ